ହାଲୋ।
ହୁଁ ହାଲୋ।
ଆଜ୍ଞା ନମସ୍କାର।
ଆଜ୍ଞା ହଁ ନମସ୍କାର କେମିତି ଅଛ?
ହଁ ଭଲ ଅଛି ଆଉ ତୁମେ କେମିତି ଅଛ?
ହଁ ମୁଁ ବହୁତ୍ ଭଲ ଅଛି କୁଅ?
ଆଉ କଣ କରୁଚ?
କିଛି ନାଇଁ ଏଇ ସୋଇକି ଜଷ୍ଟ ଟିକେ ଟିଭି ଦେଖୁଥିଲି ଆଉ।
ଆଉ ଆଜି ଦିନ କେମିତି ଗଲା ଆପଣଙ୍କର?
ହଁ ବହୁତ୍ ଭଲ ଯାଇଚି ଆପଣଙ୍କ ଦିନ କେମିତି ଗଲା?
ହଁ ଭଲକି ଗଲା। ଆଉ ଆଗକୁ ରଥଯାତ୍ରା ଆସୁଚି ଯାଉଚନ୍ତିକି ନାଇଁ?
ହଁ ହଁ ନିଶ୍ଚୟ ନିଶ୍ଚୟ ଯିବି ରଥଯାତ୍ରାକୁ।
ରଥଯାତ୍ରା ଓଡ଼ିଶାର ସବୁଠାରୁ ପ୍ରସିଦ୍ଧ ପର୍ବ ଆଉ କେମିତି ଆେ ସମସ୍ତେ ଆମେ ଭୁଲିଯିବା।
ହଁ ଠିକ୍ କଥା। ସେଇତ ଭୁଲିହିଁ ହବନି‌।
ଏହି ପର୍ବ ଆସିଲେ ସମଗ୍ର ଓଡ଼ିଶାରେ ଉତ୍ସବ ପରିବେଶ ସୃଷ୍ଟି ଆଉ।
ହଁ ଠିକ୍ କଥା ଏଇ ପର୍ବ ବହୁତ୍ ଆନନ୍ଦମୟର ପର୍ବ ହୋଇଥାଏ।
ବିଶେଷ କରି ପୁରୀରେ ଏହା ବହୁତ ଧୁମଧାମରେ ପାଆ ପାଳନ କରାଯାଏ।
ଆଉ ପୁରୀରେତ ଜଗନ୍ନାଥଙ୍କର ଧାମ ସେଇଟା। ସେଇଠି ଅଧିକ ହିଁ ଧୁମଧାମରେ ହିଁ ପାଳନ କରାଯିବ ସମସ୍ତେ ସେଇ ଓଡ଼ିଶା ସବୁବାସି ସେ ପୁରୀହିଁ ସେଦିନହିଁ ଯାଇଥାନ୍ତି ପୁରୀ ପୁରୀକୁ।
ଆଉ ଆପଣ ଜାଣିଚନ୍ତିକି ନାଇଁ ରଥଯାତ୍ରା କେବେ ପଳନ କରାଯାଏ କହିଲ?
ରଥଯାତ୍ରା ଆଷାଢ ମାସରେ ପାଳନ ପାଳନ କରାଯାଇଥାଏ।
ଯା ହଉ ଜାଣିଚନ୍ତି ଆପଣ ତାହେଲେ ଆଷାଢ ମାସର ଶୁକ୍ଲାପକ୍ଷ ଦ୍ଵିତୀୟ ତିଥିରେ ଆଉ।
ହଁ ହଁ।
ଏଇ ପର୍ବରେ କେଉଁ ଦେବଦେବୀଙ୍କ ରଥ ଟାଣାଯାଏ?
ଆ ଜଗନ୍ନାଥ ଭଗବାନ ତ ଜଗନ୍ନାଥ ବଳଭଦ୍ର ମାତା ସୁଭଦ୍ରାଙ୍କ ରଥ ଟଣା ଯାଇଥାଏ।
ଆଉ ସେ ତାଙ୍କ ତିନୋଟି ରଥର ନାମ କହିଲ?
ଜଗନ୍ନାଥଙ୍କ ରଥର ନାମ ହଉଚି ନନ୍ଦି ଘୋଷ। ବଳଭଦ୍ରଙ୍କ ରଥର ନାମ ହଉଚି ତାଳଭୁଜ। ଏବଂ ସୁଭଦ୍ରାଙ୍କ ରଥଙ୍କ ନାମ ହଉଚି ଦର୍ପ ଦଳନ।
ଆଉ ତୁମେ କେବେ ରଥଯାତ୍ରା ଦେଖିବାକୁ ଯାଇଚ?
ହଁ ଯାଇଚି ବହୁତ୍ ଥର ଯାଇଚି ଯାଇଚି ଅତ୍ୟନ୍ତ ସୁନ୍ଦରମୟ ଲାଗିଥାଏ ସେଇ ଜାଗା ବହୁତ୍ ଥରକୁ ମୁଁ ଯାଇଚି ପୁରୀ।
ରଥ ଟାଣିବାର କିଛି ଅନୁଭବ କରିଚ?
ହଁ ବହୁତ୍ ଭଲ ଲାଗେ ଲୋକମାନଙ୍କ ଭକ୍ତି ଉତ୍ସାହ ସହ ରଥ ମୁତ ଜାଣି ବୋ ତାଙ୍କରର ବି ରଥ ଟାଣିଛି ବି ବହୁତ ବି ଗହଳି ଥାଏ ଏଇ ଜାଗାରେ।
ହଁ ସେଇଟା ବି ଠିକ। ଆଉ ଲକ୍ଷ ଲକ୍ଷ ଲୋକ ଭକ୍ତ ଯୋଗ ଦିଅନ୍ତି ସେଥିରେ।
ହଁ ଦେଶ ବିଦେଶ ମଧ୍ୟ ଅନେକ ଲୋକ ଆସିଥାନ୍ତି।
ଏ ପର୍ବର ସବୁଠାରୁ ବଡ ବିଶେଷତା କଣ କହିଲ?
ହୁଁ ଏଇ ପର୍ବ ର ବଡ଼ ବିଶେଷତା ହଉଛି ଭଗବାନ ସ୍ୱୟଂ ଭକ୍ତମାନଙ୍କ ପାଖକୁ ଆସନ୍ତି। ମନ୍ଦିର ଭିତରୁ ବାହାରିକି ଆସନ୍ତି ସମସ୍ତଙ୍କୁ ଦର୍ଶନ ଦିଅନ୍ତି।
ଠିକ୍ କହିଲ, ଆଉ ଗୁଣ୍ଡିଚା ମନ୍ଦିରର ମହତ୍ତ୍ଵ କଣ ଜାଣିଛ?
ହଁ ରଥଯାତ୍ରା ସମୟରେ ଦେ ଏଁ ଦେବଦେବୀ ମାନେ ସେଠାରେ ଯାଇକି ବିଶ୍ରମ କରିଥାନ୍ତି। ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଯାଇକି ସେଠି ବିଶ୍ରାମ ନେଇଥାନ୍ତି।
ଆଉ ରଥଯାତ୍ରା ସମୟରେ ପ୍ରସାଦ ମଧ୍ୟ ବଣ୍ଟନ କରାଯାଏ କି ନାହିଁ?
ହଁ ଅନେକ ସ୍ଥାନରେ ଭକ୍ତମାନଙ୍କ ପାଖକୁ ଦିଆଯାଏ ବହୁତ ବହୁତ ପୁରୀ ର ବହୁତ ଜାଗାରେ ଏ ଦେୟ ମୁକ୍ତ ମାନେ ଫ୍ରିରେ ବହୁତ ଖାଇବା ଜଳ ଗାନ ବହୁତ କିଛି କରାଯାଇଥାଏ।
ହେଲେ ଆପଣ ବି ରଥଯାତ୍ରାକୁୁ ଯାଆନ୍ତି?
ହଁ -ହଁ।
ଆଉ ରଥଯାତ୍ରା ବିଷୟରେ ଆପଣ କଣ ଜାଣିଚନ୍ତି ଟିକେ ଆମକୁ ଜଣଉନାହାନ୍ତି?
ହଁ ରଥଯାତ୍ରା ବିଷୟରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଅଁ ମାନେ ମନ୍ଦିର ଭିତରୁ ବାହାରିକି ଆସିଥାନ୍ତି। ସେମାନଙ୍କ ଦର୍ଶନ କରି ତା ମା ମତେ ମାଉସୀ ଗୁଣ୍ଡିଚା ଙ୍କ ଘରୁକୁ ସେ ଯାଇଥାନ୍ତି।
ହଁ ଆପଣଙ୍କ ପରିବାର ସହ ମିଶିକି ଯାଆନ୍ତି?
ହଁ, ହଁ, ପରିବାର ଭଉଣୀ ସହିତ ମିଶିକି ଯାଉ।
ଦଶମୀ ତିଥିରେ ବା ଯାତ୍ରା ନବମ ଦିନ ତିନି ଠାକୁର ଓ ସୁଦର୍ଶନ ରଥାରୂ଼ଢ ହୋଇ ବଡ଼ ଦେଉଳ ଉଦ୍ଦେଶ୍ୟରେ ପତ୍ୟାବର୍ତ୍ତନ କରନ୍ତି ଆଉ। ସେଇଟାକୁ ତ ଆମେ ବହୁଡା ଯାତ୍ରା ନାମରେ ପରିଚିତ କରିଛେ ଆଉ।
ହଁ, ହଁ ଉଁ ବାହୁଡା଼ ଯାତ୍ରା ରହିକି ସିଏ ପୁଣି ତାଙ୍କ ଘରକୁ ବି ଫେରିକି ଆସିଥାନ୍ତି। ଇ ଏଁ ମା ଲକ୍ଷ୍ମୀ ରାଗି ଯାଇକି କବାଟ ଖୋଲି ନଥାନ୍ତି। ତାଙ୍କୁ ଜଗନ୍ନାଥ ପ୍ରଭୁ ହଁ ରସଗୋଲା ଦେଇକି ମନେଇଥାନ୍ତି ଏତିକି ବି ଜଣା ଟିକେ ଅଛି ଆଉ।
ହଁ ଠିକ୍ କଥା। ତାପରେ ଲକ୍ଷ୍ମୀ ନାରାୟଣଙ୍କ ଭେଟ ପରେ ଦୁଆର ଫିଟା ଉତ୍ସବ କରେ ଆଉ।
ଆଉ ଆପଣ ଯାଗୃତିଂ
ରଥଯାତ୍ରା କେବଳ ଓଡ଼ିଶା ନୁହେଁ ସମର୍ଗ ପୃଥିବୀର ଅନ୍ୟତମ ମହାନ୍ ବିଶାଳ ଯାତ୍ରା ବୋଲି ଆମେ କହୁ। ଲକ୍ଷ ଲକ୍ଷ ଭକ୍ତ ଆଉ ବାହାରୁ ବି ଲୋକ ବହୁତ ଆସନ୍ତି ଦେଖିବା ପାଇଁ।
ହଁ ହଁ ବାହାରେ ବି ବହୁତ ଧୁମଧାମ ରେ ଆମେରିକା ଲଣ୍ଡନ୍ ବହୁତ ବହୁତ ଜାଗାରେ ଆମ ଓଡିଆ ଲୋକମାନେ ସେଇ ଜାଗାରେ ଧୁମଧାମ୍ ରଥଯାତ୍ରା ପାଳନ କରିଥାନ୍ତି। ବହୁତ୍ ବହୁତ୍ ଜାଗାରେ ଇସ୍କନ ମାଧ୍ୟମରେ ରଥଯାତ୍ରା ପାଳନ କରାଯା ଏ ଆମ ଭୁବନେଶ୍ଵରରେ ବଡ ଇସ୍କନ୍ ବି ଅଛି। ସେଇଠିକି ମୁଁ ବହୁତ ଥର ବି ଯାଇଚି। ରଥଯାତ୍ରା ଟାଇମ ରେ।
ଏଇଟା ତ ଆମ ଉତ୍କଳୀୟ ସାଂସ୍କୃତିକ ରଥଯାତ୍ରାର ଅବଦାନ ମହାନ ବୋଲି କୁହାଯାଏ।
ହଁ ଠିକ ସେଇ କଥା ଭଗବାନ ସ୍ଵୟଂ ଭକ୍ତ ମାନଙ୍କ ପାଖକୁ ଆସ ଆସି ଯେତେବେଳେ ଆସନ୍ତି ଭକ୍ତ ମାନଙ୍କର ଭକ୍ତି ଆଉ କହି ହୁଏ ନାହିଁ।
ତାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିପୁୁର ଜନସାମାଗକୁ ନିୟନ୍ତ୍ରିତ ଶୃଖଣିତ କରିବା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଥାଏ। ପୋଲିସ ବାହିନୀର ଭୂମିକା ବି ଦେଖାଯାଏ ସେଠି।
ହଁ ଯେହେତୁ ବହୁତ ଅତ୍ୟଧିକ ଅଁ ଗହଳି ଭ ଲକ୍ଷ ଲକ୍ଷ ଭକ୍ତ ଆସନ୍ତି ତା ପାଇଁ କଡା ସୁରକ୍ଷା ପାଇଁ ଜିଲ୍ଲା କିଛି ପଦକ୍ଷେପ ନିଅନ୍ତି ପୋଲିସ ମାନେ ଆମକୁ ସୁରକ୍ଷା ଦେଇଥାନ୍ତି ଆମେ କେମିତି ଭଲ୍ ସେ ଯାଇକି ଠାକୁରଙ୍କୁ ଦର୍ଶନ କରି କି ଫେରିବୁ ତା ସୁରକ୍ଷା ବି ନିଅନ୍ତି ସେମାନେ।
ଠିକ କଥା। ତା ଆମ ସୁରକ୍ଷା ପାଇଁ ପୋଲିସ୍ ବାହିନୀ ବହୁତ୍ ଆମ ପାଇଁ ପୁରା ଦେଖିଥାନ୍ତି ସୁବିଧା ବି ରଖିଥାନ୍ତି କିଛି।
ହଁ- ହଁ ଠିକ୍ କଥା ସିଏ ଆମେ ବି ଆମ ଅନୁସାରେ ଠିକ୍ ସେ ଯିବା ଆସିବା ଦରକାର୍ ମାନେ ଯେତେବେଳେ ଆମେ ସମସ୍ତେ ମିଶିକି ଯାଉଚେ ଆମ ହେଇଟ୍- ସେଇ ସମୟରେ ମୋବାଇଲ୍ ନେଟୱାର୍କ ବି କାମ କରୁନଥାଏ ସମସ୍ତେ ଏଥିପାଇଁ ମିଳିମିଶିକି ସା-ଧରା ଧରି ହେଇକି ଯିବା ଦରକାର୍ କାରଣ ବହୁ ଲକ୍ଷ ଲକ୍ଷ ଭକ୍ତ ଆସିଥାନ୍ତି ବହୁତ୍ ଗହଳି ଥାଏ। ତ ଦେଖି ଚାହିଁକି ସ-ସୁରକ୍ଷାରେ ଯିବା ଜରୁରୀ ସେଇ ସମୟରେ ବହୁତ୍ ଚୋରି ଏ ମୋବାଇଲ୍ ଚୋରି ସୁନା ଚୋରି ବହୁତ୍ ହବାର ସମ୍ଭାବନା ଥାଏ। ସେଥିପାଇଁ ସତର୍କତାରେ ଯାଇକି ଦେଖିକି ଆସିବା କଥା।
ଠିକ୍ କଥା। ରଥଯାତ୍ରାର ଅନ୍ୟ ନାମ ଜାଣିଚ?
ନା ରଥଯାତ୍ରାର ଅନ୍ୟ ନାମ ହଁ ବାହୁଡା ଯାତ୍ରା ବୋଲି ଜାଣିଚି ଅନ୍ -ଆଉ କିଛି ଅନ୍ୟ ନାମ ଅଛି ଯଦି କହୁନାହାନ୍ତି।
ରଥଯାତ୍ରାର ଅନ୍ୟତମ ନାମ ହଉଚି ପତିତ ପାବନ ଯାତ୍ରା।
ଓହୋ।
ପତିତ ଉଦ୍ଧାର ଅଶ୍ୱତନି କଣ କହିଲେ?
ନା ଏଇଟା ଆପଣ ଜାଣିଲେ କଉଠୁ ମାନେ ଆର ଅଲଗା ମାନେ କଣ ଅର୍ଥ ଟିକେ କଣ କହିବେ କି?
ଆମେ ଏଇଟା ଆମେ ଯେତେବେଳେ ସ୍କୁଲ୍ ଟାଇମ୍ ରେ ପଢୁଥିଲେ ଏଇଟା ଆମକୁ ଜଣେଇଥିଲେ ଆମ ମ୍ୟା ସାର୍। ମ୍ୟାମ୍ ଜଣେଇଥିଲେ।
ଓହୋ।
ଆଉ ଆପଣ କଣ କରୁଚନ୍ତି?
କିଛି ନାଇ ବସିକି ସି- ଟିକେ ଟିଭି ଦେଖୁଥିଲି। ଆଉ ଆପଣ କଣ କରୁଛନ୍ତି?
ଏଇ ବସିଥିଲି ଆଉ।
ଅ ହ। ଆଉ ଏବେ ଯଉ ହବ ରଥଯାତ୍ରା ସୁନାବେଶ କୁ ଯିବେ କି ନାଇଁ ଆପଣ?
ହଁ ହଁ ନିଶ୍ଚୟ ସିଏ କିଏ ବା ମନା କରିପାରିବ ତାଙ୍କ ଡାକରା ଆସିଲେ ସମସ୍ତେ ବା ଯିବେ।
ହଁ ଠିକ କଥା ତାଙ୍କର ସେ ସ୍ଵର୍ଣ୍ଣ ଦେ ବେଶ ପୁରା ଆଖିକୁ ଆନନ୍ଦମୟ କରିଦିଏ ବି।
ହଁ ସେଇଟା ତ ଠିକ୍ କଥା ତାଙ୍କୁ ଦେଖିବା ପାଇଁ ସାରା ଦେଶର ଲୋକମାନେ ଆଘ ଯାଇଥାନ୍ତି।
ଆଉ ଆପଣଙ୍କୁ ଅଭଡା ଖାଇବାକୁ ଭଲ୍ ଲାଗେ?
ହଁ -ହଁ ଅଭଡ଼ାକୁ ବା କିଏ ବା ମନା କରିପାରିବ।
ମତେ ବି ବହୁତ୍ ଭଲ ଲାଗେ ଅଭଡା ରେ ଖାସ୍ କରିକି ସେ ଅନ୍ନ ଆଉ ମିଠା ଡାଲି। ବହୁତ୍ ଭଲ ଲାଗେ ମାନେ ଟେ-ଟିକେ ଯେ-ଯେତିକି ଖା ପଛେ ଟିକେ ଖାଇଲେ ପେଟ ଫୁଲ୍ ହେଇଯାଏ।
ସେଇଟା ତ ଠିକ୍ କଥା ଆପଣ ଗଲେ ସବୁବେଳେ ଖାଆନ୍ତି?
ହଁ ମୁଁ ଗଲେ ସବୁବେଳେ ତ ନୁହେଁ ଅଧିକାଂଶ ଟାଇମ୍ ଯାଇକି ଖାଏ। ଆଉ ଆମ ଭୁବନେଶ୍ୱରରେ ବି ଅନ୍ଦର୍ ମନ୍ଦିର ଅଛି ସେଇଠି ପ୍ରାୟତ ଯାଇକି ଅଭଡ଼ା ଖାଇଚି।
ଆପଣ ଆମ ଏଇ ଭୁବନେଶ୍ୱରରେ ଲିଙ୍ଗରାଜ୍ ମନ୍ଦିର ଯାଇଚନ୍ତି ବି?
ହଁ ଯାଇଚି ବହୁତ ଥର ଯାଇଚି।
ତାହେଲେ ଆପଣ ଏଥର ଶିବବିିବାହ ଦିନ ଆସିଥିଲେ?
ନାଇଁ ଯାଇପାର ନଥିଲି ଟିକେ ସେଇଦିନ ଗାଁକୁ ପଳେଇଥିଲି। ଗାଁ ରେ ଦେଖିଥିଲି ଶିବ ପାଖରେ ଶିବ ମନ୍ଦିର ଯେହେତୁ ସେଇଠି ତାଙ୍କର ମୁଁ ଏ ଶିବବିିବାହ ଦେଖିଥିଲି ଆଉ।
ଆଉ ଆଜି କଣ ଖାଇଥିଲି
ହଁ ଆଜି ସେ ଭାତ ଡାଲି ତାପରେ ଗୋବରା ଚପା ଆଣିଥିଲି ଏଇ ସବୁ ଖାଇଥିଲି। ଏବେ ସନ୍ଧ୍ୟା ବେଳେ ଏ ଟିକେ ଗୁପଚୁପ୍ ଖାଇ ଦେଇେଇଥିଲି ଆଉ। ଆ ଆପଣ କଣ ଖାଇଥିଲେ।
ମୁଁ ଏଇ ସନ୍ଧ୍ୟାବେଳେ ଟିକିେ ଚାହା ହେଇକି ପିଇଥିଲି ଆଉ।
ଓହୋ ଏଇ ଗରମ ଦିନେ ବି ଚା।
ହଁ ଟିକିଏ ଏମିତି ପିଇଦବା କଥା ଆଉ।
ହଉ ଠିକ ଅଛି ଆଉ।
ଆଉ ଆପଣ ଘରେ ସମସ୍ତେ କଣ କରୁଛନ୍ତି।
ହଁ ସବୁ ଏପଟେ ଏ ଟିଭି ଦେଖୁଛନ୍ତି ଏପଟ ରୁମରେ ଆଉ ବାବା ଟିକେ କାମରେ ବାହାରକୁ ଯାଇଛନ୍ତି ମୁଁ ଏଇ ବସିଥିଲି ଆଉ।
ଆଉ ଆପଣଙ୍କ ପାଠ ପଢ଼ା ପଢ଼ି କେମିତି ଚାଲିଛି।
ହଁ ଭଲ ଚାଲିଛି ଆଉ ଆପଣଙ୍କ କେମିତି ଚାଲିଛି।
ହଁ ଭଲ ଚଲ୍ଚି ଆଉ
ହଉ ଠିକ ଅଛି। ଆଉ ଆପଣ ଯାଇଥିଲେ ବୋଧେ ଶିବବିବାହରେ ଏଇଥର
ହଁ ହଁ ଶିବ ମନ୍ଦିର ଆମ ଘର ପାଖରେ ଅହିଛି ଆମେ କେମିତି ବା ନ ଯିବୁ।
ଓ ହ। ଆଉ କେମିତି କଣ ହଉଛି କଣ କଣ ହୁଏ ମତେ ଟିକେ କହିବେ କି।
ପ୍ରଥମେତ ଲିଙ୍ଗରେଜଙ୍କର ପାଇଁ ଏ ଯେୋଉଁ ବରଯାତ୍ରୀ ଯ ଆସିଥିଲେ ସବୁଦକୁ ବ ଜିି ଖାଇଲେ। ଆଉ ଧୁମଧାମରେ ପୁରା ଭୋଜି ହେଇଥିଲା କେତେ ଲକ୍ଷେ ଲକ୍ଷେ ଲୋକ ଆସିଥିଲେ। ସମସ୍ତେ ବର ଯୋଇଥିଲେ ପୁରା ଖୁସିରେ ଖାଇକି ଗଲେ ତାପରେ ଆମ ଠାକୁରଙ୍କୁ ଧରିକି ବାହାରିଲେ ଆଉ କନ୍ୟାଦେବୀଙ୍କ ପାଖକୁ କେଦାର ଗୌରୀରେ ଆମର ଇଏ ହୁଏ ବିବାହ ହୁଏ। ସେଠି ଯାଇକି ଠାକୁରଙ୍କର ବିବାହ ହେଲା। ତାପରେ ସେଠି ରହିଲେ ତାପରେ ଶୀତଳଷଷ୍ଠୀ ଦିନ ଠାକୁର ଫେରିଲେ ଘରୁକୁ।
କେତେବେଳେ ଅତ୍ୟଧିକ ରାତିରେ ବିଳମ୍ବ ହେଇଯିବ ରାତି ସାରା ବୋଧେ ଚାଲିଥିବ ସେ ତାଙ୍କ ବିବାହର ପ୍ରଶସନ କେନ୍ଦ୍ର ଏତେ ଅଛି ଆଉ ଆପଣଙ୍କର ସେ ଲିଙ୍ଗରାଜ ମନ୍ଦିର ପାଖରେ ବିନ୍ଦୁସାଗର ଘର ବି ଅଛି ମୁଁ ବି ପ୍ରାୟତଃ ଯାଇଛି ଏଠି ମନ ଶାନ୍ତି ପାଇଁ ବହୁତ ଭଲ ଲାଗେ ସେ ଜାଗା ଟା।
ହ ସେଇଟା ତ ଶାନ୍ତିପୂର୍ଣ୍ଣ ଜାଗା ଉପରେ କହିବାକୁ ଗଲେ ଆଉ ସେ ଜାଗାକୁ ଗଲେ ଗୋଟେ ଶାନ୍ତି ଲାଗେ ଆଉ।
ହଁ ଠିକ କଥା ମୁଁ ବି ଯାଇଛି। ବହୁତ ଥର ଯାଇଛି ସାଙ୍ଗମାନାନଙ୍କ ସହ ବହୁତ ଥର ଯାଇଛି ବହୁତ ଆନନ୍ଦ ଲାଗେ ସେଇ ଜାଗା ଟା।
ଲାପଣ ବି ଆସନ୍ତି ଏଠିକି।
ହଁ ଯାଏ ଏତେବେଳେ କିଛି କାମ ନଥାଏ। ସାଙ୍ଗ ମାସ ଟିକେ ବୁଲାବୁଲି କରିବା ପାଇଁ ବେଳେ ବେଳେ ପଳେଇବା।
ହ ଆଉ ଆପଣ ଆଜି ଦିନ କେମିତି କଟିଲା?
ହଁ ବହୁତ ଭଲରେ କଟିଛି ଏ ସେମତି ଏତେ ଇଏ ନାହିଁ କି ମୁଁ ଭଲ କଟିଛି ଆଉ। ଆଉ ଆପଣ ଆପଣଙ୍କ ଏବେ ପହଞ୍ଚାଲିଛି ଏବେ ଏବେ କଣ ମାନେ କଣ କରିବେ ଆଗକୁ ବୋଲି ପ୍ଲାନିଂଙ୍ଗ ଅଛି।
ଗୋଟେ ଚାକିରି ତ କରିବାର ଇଚ୍ଛା ଅଛି। ସେଥିପାଇଁ ପଢ଼ାପଢ଼ି ଚାଲିଛି ଆଉ ଆଗ ପାଇଁ
ଭଲ ଚାଲୁ ସେ ପଢାପଢି ହେଲେ ଚାକି ହେଇଗଲେ ଭଲ। ହୁଁ ଆଉ ଆଉ।
ସେ ଆପଣ କୁଆଡ଼େ ଯାଇନାହାନ୍ତି ବୁଲିବାକୁ।
ନାଇଁ ମୁଁ ଆଜି କୁଆଡ଼େ ଯାଇନି। ଦି ଦିନ୍ ତଳେ ଯାଇଥିଲି ଯା ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଟିକେ ଯାଇଥିଲି ଏବେ କୁଆଡ଼େ ଆଉ ଯାଇନି।